ନେଟୱାର୍କ ଟିକେ ପ୍ରୋବ୍ଲେମ ହଉଚି।
କାର?
ମୋରି ମୁଁ ଘର ଭିତରେ ଟେ ପଶିକି ଆସିୁଛି ତ ବାରିଆଡେ।
ଆଚ୍ଛା ତମର ହଁ ତମର କଉ ସିମ୍ କି?
ମୋର ଏୟାରଟେଲ ଅଛି ଯେ ମୋର ପୁରା ଏୟାରଟେଲ ଫୁଲ ଟିକେ ଘରେ ଚାଲିକି ଆସିଲାଳୁ ସେ ଟିକେ ଏଇ ହେଲା ଆଉ।
ଆଚ୍ଛା ଆଚ୍ଛା ଟିକେ ଉ ଟିକେ ଉଚ୍ଚ ନିଚ ହେଲା ଆଉ।
ହଁ ଚଳିବ, ଦେଖିଚ? କୋଉଥିରେ ଉଚ୍ଚ ନିଚ୍ଚ ଏ ଯୋଉ ଇଚ୍ଛାରେ।
କଁ କହିଲ?
ଏଇ ନାଇଁ ଯୋଉ କଲଟା କଲି ସେଇଥିରେ ଉଚ୍ଚ ନିଚ ହେଇଗଲ।
ନା ନା ଉଚ୍ଚ ନିଚ କିଛି ହେଇନି।
ହଉ ହଉ ହଁ ଚାଲିଛି ଉପରୁ ବା ଟିକେ ପାଟି ସେଟି ଶୁଭୁଛି ତ।
ହଁ ହଁ।
ବାରି ଆଡେ ପୁରା ଫାଙ୍କା।
ହଁ ହଁ ଠିକ ଠିକ ଶୁଭୁଛି।
ହୁଁ ଆଡେ ପଳେଇଆସଲି।
ହଁ ହଁ।
ଆଉ କଣ ଜି ଆଉ
କୁହ ଯାହା ତ ଭଲ ମନ୍ଦ କଥା ସବୁ ସରି ଇଏ ହେଲା ଆଉ କଣ ସବୁ କୁହ। ଆଉ ସବୁ ତମେ ସେ ଜାଣିଛ କୁହ, ତମ ପଢା ବିଷୟରେ କୁହ।
ପଡା ଏଇନା ଚାଲିଛି ଆଉ, ଗଣିତ ବି ଜ୍ଞାନ ଏଇସବୁ ଇତିହାସ, ଭୂଗୋଳ ପଢ଼ଛୁ।
କଣ ଗୋଟେ ଶୁବୁଛି ବ୍ୟାଗ୍ରାଉଣ୍ଡ ସାଉଣ୍ଡ ଶୁବୁଛି। ପଛରେ ଗୋଟେ କଣ ସାଉଣ୍ଡ ଶୁଭୁଚି, ହଁ ବନ୍ଦ ହେଲା।
ଫୋନ ହଁ ଫୋନ ଆଉଥିଲା ତ।
ହଉ ତମେ ଗାଁ ସ୍କୁଲୁରୁ ପାଠ ପଢି ତାପରେ
ହଁ ହଁ ମୁଁ ଆମ ଗାଁ ସ୍କୁଲରେ ପଢ଼ିଲି ଦଶମ ଯାଏ। ନାଇଁ ସେଠି ଆମର ଅଷ୍ଟମ ଯାଏଁ ଥିଲା ଅଷ୍ଟମ ଯାଏଁ ପଢିକିଣି ପୁଣି ଏ ପାଖ ଗାଁରେ ଗୋଟେ ମୋର ହାଇସ୍କୁଲ ସରିଲା।
ହୁଁ।
ତାପରେ ଏଇ ଆମ ଏରିଆରେ କଲେଜରେ ହିଁ ପ୍ଲସ୍ ଟୁ ଆଉ ପ୍ଲସ୍ ଥ୍ରୀ ଗଲା। ତାପରେ ହଷ୍ଟେଲରେ ଯାଇ ରହିଲିଥିଲି ଦି ବର୍ଷ ଆଉ। ହଁ ପିଜି କଲି, ପିଜି କଲି ହଁ।
ତାପରେ ଆଉ କୋଉଠି ଚାକିରି ବାକିରି?
ହୁଁ ତାପରେ ବିଇଡି କଲି, ସେଇ ପିଜି ସରିଲା ପରେ ବର୍ଷେ ଯାଏ ବାହାରେ ଚାକିରି କରିଥିଲି ଏଇ ଛତିଶଗଡ଼ରେ।
ହୁଁ।
ହଁ ତାପରେ ଏବେ ଏବେ ଗୋଟେ ଏଇ ସରକାରୀ ଚାକିରି ଗୋଟେ ହାଇ ସ୍କୁଲ ଟିଚର ଗୋଟେ ହେଇଥିଲା ଏଇ ଜଷ୍ଟ। ଯୋଉ ଇଏ ଡକୁମେଣ୍ଟ ଯେତେବେଳେ ଇଏ ହଉଥିଲା ଦି ମାର୍କ ରେ କଟିଗଲି ଆଉ।
ଓହୋ ସବୁ
ହଁ ତାପରେ ଆଉ ଆସିନି କିଛି ପୋଷ୍ଟ ଆସିଲେ ପୁଣି ଦେଖିବା।
ଓ ବାହାରେ ମାନେ ଛତିଶଗଡ଼ରେ ଯାଇ ରହୁଥିବ ନାଇଁ ଯୋଉ
ହଁ ହଁ ହଁ ସେଇଠି ହଁ। ହଁ ହଁ ହଁ। ଆଉ କଣ ଭାଇ ନାହାନ୍ତି କି?
ହଁ ଭାଇ ଉପରେ ଶୋଇଛନ୍ତି, ଛକକୁ ଯାଇଥିଲେ ଗାଡି ଫାଡି କାମ ହଉଚି ତ।
ହଁ କାଏ ଭାଇ ଭାଇ ଜମା ଦେଖାହଉନାହାନ୍ତି ତ ମୁଁ କଇଲି ଆଉ ନାହାନ୍ତି କି ବାହାରେ ଅଛନ୍ତି କଣ।
ସିଏ ବା ପ ଯଉ ଘରକୁ ହେଇ ସକାଳୁ ଉଠିବେ ଛକକୁ ଯିବେ ଆସିବେ ହେଇ ବା ଟା ଗୋଟାଏ ବେଳୁକୁ ଛକକୁୁ ଆସିବେ ଘରକୁ ପୁଣି ଏଇନା କେ ଉଠି ହଁ ଘରେ ରହୁଛନ୍ତି ନାଇଁ ଆଉ ନାଁ ଏ ନାଇଁ ଆଉ ଯାଉନାହାନ୍ତି ଗାଡି ଫାଡି ଅଣ୍ଟା ପା ଏ ଯୋଉ ଗାଡି ଆଗ ପାଆ ସାତ ବର୍ଷ ହେଲା ଚଲଉ ନାହାନ୍ତି ହେଲେ ଆଗେ ଚଲେଇ ଦୋଉନଥିଲେ କି।
ହଁ ଅଣ୍ଟା ବାହାରିଛି ନା।
ଅଣ୍ଟା ଧରୁଛି ଆଉ କିଛି
ହଁ ଏବେ ସମସ୍ତଙ୍କର ଅଣ୍ଟା ଧରୁଛି ଆଉ ମୋର ତ ଅଣ୍ଟା ଧଇଲାଣି ଆଉ।
ହଁ ବା ଭାଇ
ହଁ ଭାଇର ମୋର ଏବେ ବହୁତ କମ୍ ବୟସରୁୁ ଅଣ୍ଟା ଧରି ଦଉଛି ଆଉ। ଆମେ ଆଉ ଆଗକା ଲୋକ ଆଗ କାଳିଆ ଲୋକ ବାଗିଆ ଆଉ ଷ୍ଟ୍ରଙ୍ଗ ନାହୁଁ ଆଉ।
ଏବେ ସବୁ ସାର ମସଲା ଦିଆ ଖାଦ୍ୟ ଖାଇଲେ ଆଉ କୋଉଠୁ ଆଉ ଆମର ଜେଜେ ମା ଆଜି ଯାକେ ଅଛନ୍ତି ପଞ୍ଚାଅଶୀ, ଛୟାଅଶୀ, ସତାଅଶୀ ବର୍ଷ ହେଲାଣି।
ମୋ ବାପା ଆଜି ଯାଏ ଷ୍ଟ୍ରଙ୍ଗ୍ ଅଛନ୍ତି ଯେତେ କାମ କରିଦଉଛନ୍ତି ମୋ ବୋଉ କରିଦଉଛି ମୁଁ ତ ହେଇ ଏବେ କରିପାରିବିନି।
ସେମାନେ ଯାଆ ହେଲେ ଟିକେ ସେମାନେ ଭଲ ଜିନିଷ ଖାଇଥିଲେ, ଏବେ ସିନା ସାର ମସଲା ଖାଉଛନ୍ତି ହେଲେ ଆଗରୁ ଜୋଓ ସବୁ ଖାଇଛନ୍ତି
ତାପରେ ଭଲ ଜିନିଷ ଖାଇଥିଲେ ତାପରେ ଶାରୀରିକ ପରିଶ୍ରମ ବି କରୁଛନ୍ତି। ଏବେ ଯାଏ ବି କରୁଚନ୍ତି, ଆମର ଏତେ ନା ଆମ ତ ସବୁ ଯନ୍ତ୍ର କରିଦେଲା ଆଉ।
ହଁ ଆମେ କଣ କରିବୁ ଆଉ।
ଆମ ଆଉ ଶାରୀରିକ ପରିଶ୍ରମ କମିଗଲା।
ହଁ ଆଉ ତମ ବାରିଘରେ ସବୁ କଣ ଲଗାନ୍ତି ନାଇଁ ଚାଷ ବାସ ସବୁ କଣ ହୁଏ ବା ରି ଘରେ ସବୁ ଲଗାନ୍ତି
ବାରି ହଁ ଚାଷ ବାରିରେ ଧାନ ଫାନ ଆସିଲେ ହୁଏ ଆଉ ଏଇ ଟାଇମରେ ଟିକେ ଇଏ ଫିଏ ହେଇ ଶାଗ ଫାଗ ହେଇ ବୁଣା ହେଇଥିଲା ସିଏ ମରିଗଲା ଏତେ ହେଲାନି ଆଉ ଆଉ ଏବେ କଣ ଲଗାଲଗି ହେଇ ଯାଇ ମଝିରେ କରୁଥିଲେ ବୋଉ ଦାଦା ହେରିକା।
ମ ସବୁ ଲଗିଆ ଲଗି କରନ୍ତି ନା କଣ ଦେଖିଥେଲି।
ହଁ ହଁ ହଁ ସେଇ ବା ଏବେ ଫୁଣି ଯାଇ ଲଗା ଲଗି କରି କରିଚନ୍ତି ମୁଁ ମଝିରେ ଦିନେ ଯାଇଥିଲି କେହି ନ ଥେଲେ ବାଇଗଣ ନାଇଁ ଲଙ୍କା ଲଗେଇଥିଲି। ଆଉ ମୁଁ ଏତେ ବାରିକି ଯାଉନି ଆଉ ଜାଣିନି।
ହୁଁ ଆମ ବା ହେଇଲୋ ପେନ୍ କୋଉଠି ପେନ୍ ଧରିଥିଲୁ?
ଏ ଆମ ବାରିରେ ଆମ ଆମ ବାରିରେ ବି ଏଇ ଲାଗିଚି ସବୁ ଫୁଲ। କା ଆଉ ବାଇଗଣ
ଭଲ ଭ ଭଲ ନିଜେ ଲଗେଇ ଭଲ ଖାଇଲ ଘରୁ ଆଉ। କାଇଁକି ସେ ମାର୍କେଟ ଜିନିଷ ଖାଇବ ସେ
ତଥାପି କି ତଥାପି ବଜାରରୁ ଜିନିଷ କିଣା ହଉଚି ନା ଆଉ।
ଆ କିଣା ନହେଲେ ଆଉ ନ ହୁଏ ଆଉ ଯଦି ସେମିତି ବଡ ଆକାରେରେ ଯଦି ସବୁ ଲଗେଇ କରିବୁ ହଁ ଖାଇବୁ ଆଉ ନହେଲେ ହଁ କିଛିଟା ଯେତେ ଲଗେଇବ ସେ ତେ ଭଲ ଅଧିକା ଜିନିଷ ମିଳିଗଲେ ଭଲ ପ ଭଲ ଖାଦ୍ୟ ଖାଇଲ ପଇସା କମ୍ ଭଲ।
ହୁଁ ଆଉ ସ୍ୱାସ୍ଥ୍ୟ ଭାବୁ କେବେ ଏଇଗାର ସବୁ ବାବଦରେ ନାଇଁ କି ସବୁ ତ ଭେଜାଲ ମିଶୁଚି ସବୁଥେରେ ତେଲ
ତେଲଠୁ ଆରମ୍ଭ କରି ଏବେ ତ ଏବେ ତ ହଁ କଣ ମୁଁ ଦେଖିଥିଲି ସୋରିଷ ତେଲ କଣ ଗୋଟେ ଏମତି ହଉଚି ଯଦି ତମେ ଯୋଉ ଏଇ ଯୋଉ ସେକେଣ୍ଡ ଇଏ ସୋରିଷ ତେଲ ଖାଉଚ
ହୁଁ ହଁ ବା କଣ ଖାଇବ ମଣିଷ ଆଉ?
କଣ କଣ ଖାଇବ ଯାହା ତ ଖାଇଲେ ମରିବୁ ବିସ୍ କୁଟେ ଖାଇପାରିବୁନି ପ୍ୟାକେଟେ ଫୁଡ୍ ଖାଇପାରିବୁନି।
ହୁଁ ବା କିଛି ଖାଇପାରିବନି।
ଏବେ ତଥାପି ବେ ଇ ବେଇ ଖିଆ ହେଇଯାଉଚି ଯାହା ବି ହେଲେ ବାହାରୁକୁ ଯିବା ଆସିଆରେ ତେ ତେଲ ଭାଜି ଆଉ ଫାଷ୍ଟ
ହଁ ହଁଁ ଜଳଖିଆ ତ ଯାହା ହେଲେ ନ ଖାଇଲେ ହଉନି ବାହାରୁକୁ ଗଲେ ଆଉ।
ନା ବାହାରୁକୁ ଗଲେ କଣ ଖାଇବ ଆଉ କଣ ଟିଫନ୍ ସବୁବେଳେ
ତ୍ରା ଟିକେ କମେଇଆକୁ ପଡୁଚି ଆଉ ଆଗେ ଯେମତି ସବୁ ଖାଉ ଖାଇବ କି ମାତ୍ରା ଟିକେ କମ୍ କରିକି ଆଉ।
ବାଲି ଯା ତେ ଚାହିଁବ କି ଆଭଏଡ କରିବାକୁ।
ହଁ ଯେତେ ଟିକେ ତାକୁ ମାନେ ଅନ ଅଣଦେଖା କରିକି
ହୁଁ ହୁଁ ହୁଁ ଅଣଦେଖା କରିବ।
ଏଇଠି କାହା ବା ଏଇଠି ଆମ ଜଣଙ୍କ ବାରି ତାଙ୍କର ପୁରା ପ୍ରବଳ କଦଳୀ ଗଛ ଲାଗିଛି।
ହଁ ହଁ କଦଳୀ ଆମର ବି କଦଳୀ ହଉଚି।
ହୁଁ। ପାଚିଲା କଦଳୀ
ପା କଞ୍ଚା କଦଳୀ ଆସିଲେ ପାଚି ଯିବ ଆଉ କଣ?
ହୁଁ।
ପାଚି ଯାଉଛି ଆଉ ହଁ ଆଉ ତମ କୁ ତୁମ ଘର ପାଖରେ ପା କଣ ଅଣଛୁଦିଆ ହେଇଥିଲା ନା କଣ?
ହଁ ହେଇଛି ବା ଅଣ ସୁଦିଆ ହେଇଛି।
ହୁଁ କିଏ ମ୍
ସେଇ ଜଣେ ଶେକରେ ଜଣେ ହେବେ ସେ ବୁଢୀ ହେଇଯାଇଥିଲେ ମ। ବୁଢି ମରିକି ଚାଲିଗଲେ ଆଉ ସେ ତଥାପି ଅଶି ବର୍ଷ ଖଣ୍ଡେ ହେଇଯାଇଥିଲା।
ହୁଁ ଏ ରଜ ଟା ତାଙ୍କର ବିଗିଡି ଗଲା ଆଉ କଣ।
ଓ ହଁ ଆ। ଜାମୁକୋଳି ଗଛ ହେଇଛି ଆମ୍ବ ଗଛ ହେଇଛି ଜାମୁକୋଳି ପଚିଲାନି। ଆସୁନ ଆମ ଆଡେ ଜାମୁକୋଳି
କାହାର କାହାର ତମର?
ଆମ ବି ହଁ ହେଇ ଜାମୁ ଗଛ ପାଚିଛି।
ଆଉ ଆଉ ଆଉ ଯାଇନୁ ଆଉ ତମ ଘର ଆଡେ ଆଉ ଜାମୁକୋଳି ଗଲେ ଆଣିବା ଆଉ ଖାଇବା ଆଉ। ଜାମୁକୋଳିଟା ବି ଭଲ ଦେହ ପାଇଁ ବହୁତ ଭଲ।
ଦେହ ପାଇଁ ଭଲ ତାପରେ ପୁଣି ଏଗୁଡା କଣ ମାନେ ହଉଛିନା ପୁରା ପ୍ରାକୃତିକ ମାନେ
ହଁ ପ୍ରାକୃତିକ ଏଇ ଟାଇମ ଟା ଖାଇଯିବ ନା ସେଗୁଡା ଭଲ ଜିନିଷ ଆଉ ଯୋଉ ଟାଇମ ରେ ଯୋଉ ଜିନିଷ
ସେ ଏଇନେ ଅଙ୍ଗୁର କୋଳି ବି ଆସୁଛି ସେଥିରେ ତାଦେହରେ କଣ ଅଛି ରାସ୍ତା ଛେଚା ଯାଉଛି। ସେଓ ଦିହରେ ଇଞ୍ଜେକ୍ସନ ଦିଆ ଦିଆହେଇଯାଉଛି ଏଗୁଡା କଣ କିଛି ନାହିଁ ବାରିରେ ହେଲେ ଖାଇବ।
ହୁଁ ଏଇ ଟାଇମ ଟା ଜାମୁକୋଳି, ପିଜୁଳି ଟାଇମ ଟା ପିଜୁଳି ଏଇ ସବୁ ଜିନିଷ ଖାଇଲେ ଭଲ ଦେହ ପାଇଁ ହଁ। ହ ସେଇ ବାଡିରେ ଯେତେ ଏଗୁଡା ଲଗେଇଦବ ଭଲ ଆରାମରେ ମିଳିଲା ଖାଇଲ।
ହଁ।
ଅଁଳା ଫଁଳା ବି ଲଗେଇଦେଲେ ଆହୁରି ଭଲ।
ହଁ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ସଚେତନ ରହିବା କଥା। ଆମର ନାହିଁ ଅଁଳା ଗଛ ଅଁଳା ଗଛ ଆମର ନାହିଁ କିନ୍ତୁ ଅଁଳା କିଣିକି ଆଣୁ ଆଣୁ।
ହଁ ହଁ ହଁ।
କସ କରିକି
ହଁ ହଁ ହଁ ମୁଁ ବି ମୁଁ ବି ଅଁଳା ପିଏ। ତା ଟାଇମ ତ ପଳେଇଲାଣି ସିତ ହଁ ହଁ।
ତଥାପି ମିଳୁଛି ଯେ ମିଳୁଛି।
ଭୀ ଭୀଷ୍ମ ପତ୍ର କଣ କରୁଛୁ ତାକୁ।
ଯୋଉ ଅଁଳା, ଭୃଷଙ୍ଗପତ୍ର ଆଉ ଧଣିଆ ପତ୍ର ଧଣିଆ ପତ୍ର ଥିବଯଦି ନହେଲେ ନାହି। ମିଶେଇକି ଅଦା ବକଟେ କଞ୍ଚା ହଳଦୀ ବକଟେ ପୁରା ଟୋଟାଲ ଗ୍ରାଇଣ୍ଡର କରିକି।
ଆଚ୍ଛା ଆଚ୍ଛା ନା ଭେସୁଁଆ ପତ ତୋର ମୁଁ ପିଇନି ସେଇ ଅଁଳାରେ ଅଦା ଜିରା ବି ପକେଇକିନି। ସେଇ ଟେଷ୍ଟ ଟା ମତେ ଏତେ ଭଲ ଲାଗିଲାନି। ମୁଁ ଖାଲି ଅଁ
ଜିରା ଜିରା ଟା ପକେଇଲେ ଭଲ ଲାଗିବନି କିନ୍ତୁ ଅଁଳା ସାଙ୍ଗରେ ଅଦା ଟା ପକେଇ ଦବ ଟିକେ ବିଟ ଲୁଣ ପକେଇଦବ।
ହଁ ହଁ ଅଦା ଅଦା ଟା ମୁଁ କହିଲି ମସଲା ଲାଗିବ ମୁଁ। ଖାଲି ଅଁଳା ପିଇଦିଏ ଆଉ।
ନା ଅ--ଅଦା ଟା ବି ଭଲ ଲାଗିବ କିନ୍ତୁ ଜିରା ପକେଇଦେଲେ ସେଟା ବେଶୀ ଭଲ ଲାଗୁଥିବ।
କାହିଁକିନା ମସଲିଆ ମସଲିଆ ଟିକେ ଲାଗିଯିବ ଜିରା ଟା।
ଅଦା ଟା ଭଲ ଲାଗିବ ସେଟା ଯେହେତୁ କଷା ଟା ଅଦା ପକେଇଲେ । ଟିକିଏ ବିଟ ଲୁଣ ପକେଇଦବ ବିଟଲୁଣ ପକେଇଦେଇ ତା
ହଁ ହଁ ସେଇଟା ମୁଁ ଥରେ କରି ପିଇଲି ତାପରେ ଖାଲି ପିଇଲି ଆଉ। ମୋ ବାପାଙ୍କୁ ବି ଦିଏ ହଁ ହଁ ତାଙ୍କର ଡାଇବେଟିସ ତ।
ହୁଁ ସେ ଆମ ନାନୀ ଆସିଲେଣି। ବନ୍ଧା ହବ ଆଉ। ଗାଈ ତମ ଘରେ ଅଛନ୍ତି।
ଗାଈ, କେଇଟା ଗାଈ ଅଛି ତମର?
ଆମର ଦିଟା ଗାଈ ଅଛନ୍ତି। ଗୋଟେ ଛୁଆ ମାନେ ଦେଇଛି। ଆଉ ଗୋଟେ ଛୁଆ ଦେଇନି ଆଉ ଗୋଟେ ବାଛୁରୀ।
ଆଉ ତମେ ନିଜେ ଦୁଉଁଛ ନା, ଆସିକି ଗାଈଆଳ ଦୁଁଉଛି।
ନାଇଁ ଆମର ଗୌଡ଼ ଆସିକି ଦୁଅନ୍ତିନା। ଆଉ କ୍ଷୀର ଦିଅନ୍ତି ତ। ଆଉ ଆସିଯିବେ। ସକାଳେ ପାଇଁ।
ଆଉ ତମର କାହାକୁ ଗାଈ ଦୁଇଁ ଆସେ ନା ଆସେନା।
ନା ଆମେ ନା ଶୁଖିନାହୁଁ ଗାଈ ଟା ବଡ ବଡ ଗାଈ ଗୁଡା ନା ଦେଖି ଡର ଲାଗେ।
ମା ବୋଉ, ଶିଖିନାହାନ୍ତି?
ହଁ ବୋଉ ପା ଦୁହନ୍ତି। ହଁ।
ହୋଉ ହୋଉ ରଖୁଛି ହେଲା।
ହଉ ହଉ।